ହୁଁ ହାଲୋ।
କଣ କରୁଚ?
ମୁଁ ଛାତ ଉପରେ ବଇଚି।
ବର୍ଷା ହୋଉନି କି?
ଭାଇ କି କଥା ।
ହିଁ ହାଁ ହାଁ କାଳେ ବର୍ଷାରେ ଓଦା ହୋଉଥିବ।
ମତେ ଭଲ ଲାଗେ ଏମତି।
ଅ ହ ମଶା ଲାଗୁନାହାନ୍ତି?
ଉଁ?
ମଶା ଲଗୁନାହାନ୍ତି?
ନା ଏତେ ନାହାନ୍ତି।
ଓ ହ ଆଉ ମୁଡ୍ କେମିତି ଅଛି?
ଖରାପ୍।
କଣ ପାଇଁ?
ଟ ଛଡ଼ ମୁଣ୍ଡା ସ କ
ଓହୋ। ହେଲା ଆଉ। ଆରେ ଏଇ ଯୋଉ କଣ କି ଏବେ ରଥଯାତ୍ରା ହବ ନା।
ନାଁ ରଥ ଟଣା ହବ।
ଏଇ ଯୋଉ ରଥଯାତ୍ରା ହବା ପାଇଁ କି ଯୋଉ ଟାଇମ ହେଲା ବେଳକୁ ବେଙ୍ଗ ଲଗୁଡା ସବୁ ଏବେଠୁ ସବୁ ଘର ନେଇ ଯାଆନ୍ତି ନା।
ହଁ।
ସେମାନେ କିନ୍ତୁ ଆମ ଓଡିଆ ମାନଙ୍କଠୁ ମତେ ଲାଗେ ସେମାନେ ବେଶୀ ମାନେ ଇଏ
ହଁ ମାନେ କଥା ହେଲା କଣ କହିଲା ଯେମିତି କଥା ନହିଁ କି ପଡୋଶୀ ମାନେ ନିଜ ଘର ପାଖରେ ଯୋଉ ଜିନିଷ ଟା ଥାଏ ସେମାନେ ହେଲା ସେ ମନ୍ଦିର ହେଲା ଲୋକ ଅଧା ଦିଦି ଦେଖିିନଥିବେ ବାହାର ଲୋକ ଆସିକି ତାଠୁ ଡବଲ ଥର ଦେଖ ଦି ହନ୍ତି।
ହଁ ବା ମାନେ ତାଙ୍କର ଗୋଟେ ସେଇ ଭଳିଆ ଏବେ ସବ ମୁଁ ଦେଖୁଥିଲି ଏମିତି ଯୋଉ ଦଉନି କି ଜଗନ୍ନାଥ ଟିଭି ଗୋଟେ ଅଛି। ସେଥିରେ ଦଉଥିଲା ମାନେ ସବୁ ବହୁ ବଙ୍ଗାଳୀ ଗୁଡାକ ଆସିକି ଘର ନେଇକି ରହିଲେଣି ଜଗନ୍ନାଥଙ୍କୁ ଦେଖିବ ବୋଲି। ରଥ ସବୁ ଏବେ ହେଲାଣି ନା ମାନେ ତିଆରି ହେଲାଣି ନା।
ହଁ।
ହଁ। ଆମର ବି ଏପଟେ ନୟାଗଡ ରେ ବି ମାନେ ରଥ ପୁରା ମାନେ ବଢିଆ ହୁଏ। ଆସୁନ ତମେ ଦେଖିବା ପାଇଁ।
ହୁଁ।
ଆସୁନ ତମେ ଦେଖିବା ପାଇଁ ନା ପୁରୀ ଯାଉଛ।
କୁଆଡେ ଯାଉନି ମୁଁ ଅଫିସ ଯାଉଛି ଆଉ କୁଆଡେ ଯାଉନି।
ମତେ କିନ୍ତୁ ପୁରୀ ଯିବାକୁ ବହୁତ ଇଛା। ନେଇକି ଯିବ କି ମତେ?
କୋଉ କୋଉ କଥାଟା କହିଛ ମୁଁ କରନି ମତେ ଟିକେ କହିଲେ।
ବାକି ଗହଳି ବହୁତ ଥାଏ ଏତେ ଗହଳିରେ ମୁଁ ମାନେ ନିଃଶ୍ଵାସ ଅଣନିଶାସ ଆଶାସ ହେଇଯିବି ଆ ସେ ଭିତରେ ମତେ ଡର ବହୁତ୍
ମୁଁ ଯେବେବି ଯାଇଚି ରଥ ଟାଣିକି ଆଇଚି
ବାରେବା ବଢିଆ ମୋ ବାପା ଯାଆନ୍ତି ସବୁ ବର୍ଷ ମୋ ବାପା ଯାଆନ୍ତି ରଥଯାତ୍ ଲୋକ ବନ୍ଦ କରିଦଉଥିବେ ନା ମାନେ ବହୁତ ଦୂରରୁୁ ଗାଡି ସବୁ ବନ୍ଦ କରିଦଉ ଥିଵେନା
ନା ତ ଆମେ ତ ରଥ ଦିନ ସକାଳେ ଯାଇକି ପହଞ୍ଚୁ ତାପରେ ଯାଇକି ହେଲା ସକାଳେ ଯାଇକି ସାଙ୍ଗଟା ଅଛି ସାଙ୍ଗଟା ଘରେ ଗାଡି ରଖିଦେଇକି ତାପରେ ସେଠିକି ଯାଉ ଯାଉ ଚାଲି ଚାଲି ଅଳ୍ପ ବାଟ ଇଏରେ ଯାଉ ହଁ ଯାଇକି ସେଠି ହେଲା ରଥ ଫଥ ଟଣା ଟଣି କରୁ
ହୁଁ
ତାପରେ ଚାଟାଳେ ଭାରିକି ପଳାସୁ ସେତେବେଳେ ନହେଲେ ସନ୍ଧ୍ୟାବେଳେ ଯାଏ ଟିକେ ବୁଲାବୁଲି କରୁଚି ସେଇଠି ସାଙ୍ଗସାଥି ମାନଙ୍କ ସହିତ ଆରେ ସେଇ ପଳେଆସ୍ଲୁ ଆଉ ଆଉ ହୁଁ କେତେ ମୋର ସାଙ୍ଗ ହେ କିଏ ଛନ୍ତି ପୁରୀରେ
ଓହୋ ଭଲ କଥାଉ
ଚୁଇଁକି ଥରେ ଭୁବନେଶ୍ୱରରେ ମୋ ସାଙ୍ଗସାଥିନେ ଦେଖିଥିଲେ ମାନେ ଷ୍ଟାଟସ୍ ଫାଟସ୍ ଦିଏ। ତ ଚୁଇଁ ତାର ଜ ତକୁ ନେଇକି ଯାଇଚି ମତେ ଫୋନ୍ କରିଛନ୍ତି ଆଉ ତୋ ଭଉଣୀ କଣ ଆସିଛି ପୁରୀ ଏଇ ହୋଟେଲ ପାଖରେ କଣ ଛିଡା ହେଇଚି, ମୁଁ କହିନି ଓ ହଉ ଯାଇଛି ସେ ବୁଲିବା ପାଇଁ ଟିକେ ତ
ବାପରେ ଏମିତି ଯାସୁସ ତମେ ରଖିଚ।
ଆ ମୋ ସାଙ୍ଗ ସାଥି ସେଇଭଳିଆ ମୋ ମୋ ସହିତ ତ ଜଣେ କାହାକୁ ଦେଖିଦେଲେ ମାନେ ସେ ଫୋନ କରିକି ମତେ କହିଦଛନ୍ତି ଏଇୟାକୁ ଏଇଠି ଦେଖିନି।
ହ ହ ।
ହ।
ଚୁମ ସତ୍ୟେମକା ଥା ନା
କଣ ତାଙ୍କର ଚାଲଚି ମୁଁ ସେଥିରେ ଆଉ ମୁଣ୍ଡପୁରଉଚି ।
ଆଉ ତାଙ୍କ ବାପା ଯୋଉ ଝଗଡା କରୁଥିଲେ। ଠିକ୍
ମୁଁ ତ କଥା ହଉନି ସିଏ କଣ କଇବ
ଓହୋ ନା ଦେଖୁଥିବ ନା ଚୁଇଁ ଚୁଇଁଙ୍କ ମାଙ୍କ କଥା ଆଉ କିଛି ଜଣା ପଡ଼ିଲା? ମାନେ କିଛି ଅ ସେ ଆସିଲେ କି କଣ?
ନା।
ଆଉ ତା ବାପା କୁ ତା ଭାଇ ଖାଲି ଏକୁଟିଆ ଅଛନ୍ତି ନା?
ହୁଁ ।
ଓ ହ। ଭଲ କଥା ଆଉ ତ ଭାଇତ ସାନ ନା?
ହୁଁ ।
କେତେ ଗୋଟେ ସାନ ସେ କେତେ ବର୍ଷ ହବ ତାକୁ? ହଁ ହଁ ଚୁଇଁ ଘରକୁ ଟୋଟାଲି ଯାଉନି?
ଯାଉଛି ନା ଏବେ ଯାଇଥିଲା ବା ଏ ମଝିରେ ଏ ଯାଇଥିଲା ପାଞ୍ଚ ଛଅ ଦିନ ରହିକି ଆସିଲା ।
ହ
ବୋଡ ହେଲା ପରେ ଯାଇଥିଲା।
ଓ କିଏ ଆସିକି ନେଇଥିଲା, ନା ଛାଡିକି କିଏ ଆସିଥିଲା?
ହ ସତଳ ଯାଇଛଥିଲା।
ହୁଁ ତା ବାପା ବି ଜାଣିଛନ୍ତି ସତ୍ୟମକୁ ନା?
ହୁଁ ହୁଁ ତାଙ୍କ ଘରେ ଯାଇକି ରହିକି ଆଇଚି।
ଓ ହୋ । ଭଲ । ଦି ଜଣ ଯାକ ଟିକେ ସେଟେଲ ହେଇଗଲେ ଭଲରେ କିଛି କଥା ନାଇଁ ଚୁଇଁ ଆଉ ଦେଖିଲାଣି ନାଇଁ ଚାକିରି ବା କିଛି ।
କରୁଚି ପା
କଉଠି?
ସେଇଠି ଯୋଉଠି କରଥିଲି।
ଓହୋ ସେଇଠି ମାନେ କଣ ଏ ଯୋଉ ଗୋଡ ଭାଙ୍ଗିବା ପାଇଁ ଛୁଟି ନେଇଥିଲା?
ହୁଁ ।
ଓହୋ ସେଟା କାମ କଣ ସେଠି?
କେଜାଣି ମତେ ଭଲ ରେ ଜଣା ନାହିଁ କଣ ଟାଟା ର କଣ ଏଇ ଯୋଉ ସେଇ ସୋଲାର ଫୋଲାର ଇଏ ର କଣ ଗୋଟେ ।
ହ ଓ ହ କେତେ କଣ ପଇସା ଦଉଚି?
ପନ୍ଦର ଷୋହଳ ପା ପନ୍ଦର ଏଭଳିଆ କଣ ଗୋଟେ
ହଉ ହଉ କିଛି ନ କରିବାଠୁ ତ କିଛି ତ କରିବା ବହୁତ ଭଲ । ଭଲ ଆଉ । ଆଉ କହିବା ଟିକେ ଆଉ ଯେତେବେଳେ ଏମିତି ବାହାରକୁ ଯିବା ଆଉ ସେ ସିଡିି ପଟେ ଏଈ ଶରି ରେ କହେ ବାଲକୁନି ପଟ ଚଢିବନି ।
ହ ।
କି ମୁଣ୍ଡକୁ ତାର କଣ ବୁଦ୍ଧି ଜୁଟିଲା ବାଲକନି ପଟେ ଚଢିକି
ତାର ନୁହେଁ ସେ ସଡ଼ନ ଚଢିଗଲା ବୋଲି ତାପରେ
ସତ୍ୟମ ଚଢି ଗଲା ବୋଲି
ସତ୍ୟମ ପଳେଇଲା ଚଡ଼ିିକି ହେଲା ତାପରେ ଗେଟ୍ ଖୋଲିବା ପାଇଁ ଟ୍ରାଏ କଲା ଗେଟ୍ ଖୋଲିଲାନି ମାନେ ସେମାନେ କବାଟ ଟି ଖୋଲିଲେନି ତାପରେ ରାତି ହେଇଯାଇଥିଲା ତାକୁ ଡର ଲାଗିଲା ସିଏ ତ ଟିକେ ରାହୁଥ ରାତିରେ କୁକୁର ଫୁକୁରିକ ହେଟି ଡ଼ର ଲାଗିଲେ ତାଙ୍କୁ ସେ ତାର କହିଲା ହୋଉ ମୁଁ ବି ଯାଉଛି ଆଉ ଧର ମତେ ଟିକେ ଆଉ ଚାଲାଲା ତାର ତ ଛୁଟିଆଟା ଗୋଡ଼ ପାଇଲାନି
ହୁଁ ହଇରାଣ ନା ହ୍ୟାଲୋ।
ହ
ଭଲ ଭଲ ତ ହେଇଗଲାଣି ଆଉ ଚଳିବ
ହୁଁ।
ହୁଁ ଆଉ କଣ ଏବେ ଚାଲିଛି ହଲ ଚାଲ
ହାଇ ଚାଲ କଣ ଭାଇ ଏକା ଏକା ଲାଇଫ ଚାଲଚି ଆଉ କଣ
ବାହା ହେଇ ଯାଉନ
ହଁ।
ଏକା ଏକା ଲାଇଫ ଲାଗୁଛି ଯଦି
ଆଉ ଜଣଙ୍କ ଲାଇଫ କାଇଁ ଖରାପ କରିବା ପାଇଁ ଯାଉଛି ମୋ ଲାଇ ଶହେ ତିନ ଆଉ ଜଣଙ୍କ ଲାଇଫ ଖରାପ ଅଛି
କି କଥା ଏଇଟା କି ଭଳିଆ କଥା
ଏଟା ହେଲା ସତ କଥା।
ନା ନା ତୁମେ ମିଛ କଥା କହୁଛ ତୁମେ ଜାନ ଭଲ ପିଲା ଟା ଆମର ତମେ
ଭଲ ହେଲେ ଦେଖ ଭଲ ହେଇଗଲେ ସବୁ କଣ ହେଇଯାଏ।
ଅ ହ। ଆ ନାହିଁ ସେଟା ବି ନୁହଁ ବଟ ହେଇଯିବ ଟାଇମ ସାଙ୍ଗରେ ସବୁ ଠିକ ହେଇଯାଏ।
କିଛି ଠିକ ହେବନି ମୁଁ ଜାଣିଛି।
ହେଇ ଯିବ ହେଇ ଯିବ।
ମୁଁ ତ ଜାଣିଛି କିଛି ଠିକ୍ ହେବନି ଧୈର୍ଯ୍ୟ ମତ ଧୈର୍ଯ୍ୟ ଧଯ୍ୟ ସେ ସବୁ ମୁଁ ଛାଡ଼ି ଛାଡ଼ି ସାରିଲିଣି।
କାହିଁକି?
କହିବି। କଲ୍ ସରୁ କହିବି।
ଓହୋ ଏମିତି କି? ହଉ ହଉଛି କଣ ତମର ବ୍ଲିଙ୍କିଟ୍ ରେ କେମତି କଣ ଚାଲିଚ ଆଉ କିଛି ଏବେ ଭଲ ଅଫର ଆସିବନି। ଆଇସ୍କ୍ରିମ୍ ଅଫର୍।
ଆସିଛି ଆଇସ୍କ୍ରିମ ର ତ ଅଫର ସରି ଯାଇଛି ବର୍ଷା ଦିନ ହେଲାଣି ଆଉ ଆଇସ୍କ୍ରିମ ର କଣ ଅଫର ଥିବ।
ଓ ହୋ।
ଆଜି ଥିଲା ଆଜି ଫାଦର୍ସ ଡେ ପାଇଁ କେକ୍ ଅଛି ବିଶ୍ୱାସ କର ଆସି ଗୋଟେ କେକ୍ ଗୋଟେ ମିଳେ ଆଇସ୍କ୍ରିମ୍ ବାଲା କେକ୍। ଇକେ ଦିଟା ଖଣ୍ଡେ ରେଟ୍ ରେଟ୍ ଫେଟ ଗୋଟେ ଛୋଟିଆ ଟେ ମିଳେ ଆଉ ଗୋଟେ ଇଏ ମିଳେ।
ହୁଁ।
ଅଲଗା କଣ ସେଇଟା ଗୋଟେ ଚକୋଲେଟ୍ ଫେଭର୍ ମିଳେ। ଆଜି ଶହେ ଛପନ ଟା ଖଣ୍ଡେ ଆଇଛି ସାତ ଆଠଟା ଉପରେ କ୍ରେଟ୍ ଖାଲି ଫୁଲ ହେଇକି ସେ ଆଇସ୍କ୍ରିମ ଆଇଛି।
ଓ ହୋ ଫାଥର୍ସ ଡେ ମାନେ କଣ ଆଜି ହବ? ଏଇ ଏକୋଇଶ ତାରିଖରେ। ଓହୋ। ଭଲ କଥା ଆଉ।
ସବୁ ବିକ୍ରି ହେଲା ନା ହେଲାନି?
ସବୁ କୁଆଡେ ବିକ୍ରି ହବ ଯେ ଆମର ରହି ରହି ବି ବିକ୍ରି ହେଇ ଯିବନି ସବୁ କେକ୍ ଫେକ୍। ସିଏ କଣ ଖରାପ ହୁଏ।
ହୁଁ ଖରାପ ତ ହୁଏନି।
ହୋଜେନ୍ ମାଇନସ ପ ପଚିଶ ଛବିଶ ଡିଗ୍ରୀରେ ରହୁଛି। ସିଏ କୁଆଡେ ଖରାପ ହବ। ଚିକେନ ଆସିକି ରହୁଛି ଚିକେନ ଖରାପ ହଉନି ସିଏ କୋଉଠୁ ଖରାପ
ହୁଁ। ଭଲ ଆଉ ଚିକେନ କେତେ ଟାଇମ ରହୁଛି?
କେତେ ଟାଇମ୍ ମାନେ?
ମାନେ କେତେ ଦିନ ରହୁଛି?
ବହୁତ ଦିନ ରହୁଛି ଭଲ ବି ରହୁଛି ସେ ତ ପୁରା ପଥର ମାନେ ତା କାକୁ ଗୋଟେ ଫୋପାଡ ତା କାକୁ ଗୋଟେ ଫୋପାଡି ଦଉଛି ସେ ମରିଯିବ ମୋତେ ଲାଗୁଛି।
ହେଁ ହେଁ।
ପୁରା ପୁରା ମାନେ ବରଫ ମାନେ ପୁରା ପୁରା ଟାଣ ପୁରା। ତାକୁ ନେଇକି ପାଣିରେ ବୁଡ଼ି ବୁଡ଼େଇକି ରଖିବା ପାଇଁ ପଡିବ ତାପରେ ଯାଇ ସେ ହେଲା ନର୍ମାଲକୁ ଆସିବ।
ନହେଲେ ପୁରା ପଥର ହେଇକି ରହୁଛି ସିଏ।
ହୁଁ ହୁଁ। ଆଚ୍ଛା।
ସେଥିରୁ ତ କାନ୍ଥରୁ ଖାଲି ଏମିତି ବରଫ ଟାଣିଗଲା ଗୋଟେ ଛୁରୀ ହେଇଯିବ।
ହେହେ। ହଁ, ହଉ ରଖୁଛି କରିବି ହେଲା ।
ହୁଁ ରଖ